ନମସ୍କାର।
କଣ କରୁଚନ୍ତି?
ଏଇ ଉଠିକି ଫ୍ରେଶ ହେଇକି ବସିଚି ଆଉ। ଆପଣ?
ଆଉ ଖିଆପିଆ ସରିଲାଣି? ଶୁଭ ସକାଳ। ତୁମକୁ ବି। ଆଉ ଖିଆ ପିଆ ସରିଲାଣି?
ନାଇଁ ନାଇଁ ଖିଆ ପିଆ ହେଇନି ଏବେ ଜଷ୍ଟ ବ୍ରସ ସରିଲା। ବସିଛି ଆଉ ପାଣି ପିଇଛି ତାପରେ ଖ୍ଆ ହବ। ଆଉ ଆପଣଙ୍କର?
ନାଇଁ ମୋର ବି ସରିନି ଏବେ ଦାନ୍ତ ଘଷିବାକୁ ମୁଁ ଯିବି। ତାପରେ ଖିଆ ମୋ ରଜ ଆମ ଗାଁ ରେ ତ ଏତେ ରଜ ଭଲସେ ପାଳନ କରାଯାଏ ନାହିଁ। ତଥାପି ଆମେ ଯାଇଥିଲୁ ବୁଲିବାକୁ। ଭାଇ ଭଉଣୀ ମିଶିକି ଯାଇଥିଲୁ ବୁଲିବାକୁ ମୁଁନିଆଁ ମଠ ଯାଇଥିଲୁ। ଆଉ ଏମିତି ଯାଇଥିଲୁ ରାଣୀ ଉଆସ ବି ଯାଇଥିଲୁ। ଗଡ ମଧୁପୁର ମଧ୍ୟ ଯାଇଥିଲୁ ସେଠି ଆମେ ବୁଲିବାଲିକି ସବୁଆଡେ ଦେଖି ଦେଖିକି ଆସିଲୁ। ହଉ ବହୁତ ଖିଆ ପିଆ ମଧ୍ୟ ଆମେ କରିଥିଲୁ ଆଉ ନୂଆ ପୋଷାକ ମଧ୍ୟ ପିନ୍ଧିଥିଲୁ ପୋଡ ପିଠା ବିଭିନ୍ନ ପ୍ରକାର ଆ ଆରିସା ପିଠା କିଛି ଆମେ ଖାଇ ମଧ୍ୟ ଥିଲୁ। ଏଇପରି ଆମ ଭାବରେ ମୋର ରଜ କଟିଥିଲା। ଦିନେ ହିଁ ମୁଁ ସେଲିବ ଦିନେ ହିଁ ମୁଁ ପାଳନ କରିଥିଲି ଆଉ ଦି ଦିନ ମୁଁ ପାଳନ କରିନଥିଲି ଆଉ ତମର କେମିତି କଟିଥିଲା
ଭଲ କଟିଥିଲା ଆମେ ବି ବହୁତ ବୁଲାବୁଲି କଲୁ ମଜାମସ୍ତି କଲୁ ଏମିତି ଫାଷ୍ଟ ଦିନ ଯାଇଥିଲୁ ପାରାଦ୍ୱୀପ ସେଠି ଯାଇକି ପହଞ୍ଚିଲୁ ପହଞ୍ଚିଲା ପରେ ଏଠି ଦହିବରା ଖାଇଲୁ ଦହିବରା ଖାଇକି ପୋଷାକ କିଣିଲୁ ତାପରେ ଯାଇକି ସମୁଦ୍ରରେ ଗାଧେଇଲୁ ତାପରେ ଗାଧେଇଲୁ ଦୁଇ ତିନି ଘଣ୍ଟା ଗାଧୋଇ ସାରିଲା ପରେ ତାପରେ ଆସିକି ଫ୍ରେଶ ହୋଇକି ତାପରେ ଖୀୟା ପିୟା କରିକି ପାରାଦି ପୋର୍ଟ ବୁଲିଲୁ ପାରତିପ ପୋର୍ଟ ବୁଲିକି ତାପରେ ଆମେ ବୁଲେଇଲୁ ତାପରେ ଏକ୍ୱାରିଅମ୍ ଯାଇଥିଲୁ ଫିଶ୍ ଏକ୍ୱାରିୟମ୍ ଯାଇଥିଲୁ ସେଇଠି ବହୁତ ପ୍ରକାର ମାନେ ମତ୍ସ୍ୟ ସବୁ ଅଛି। ଛନ୍ତି ମାନେ ସମୁଦ୍ର ମତ୍ସ ସବୁ ଅଛନ୍ତି ତା ଭିତରେ ବହୁତ ପ୍ରକାରର ମାଛ ଦେଖିବାକୁ ମିଳିଲା ଆମକୁ ତାପରେ ଆମେ ଚାରିଟା ବେଳେ ଫେରିଲୁ ଘରକୁ ତା ସେଠି ଆମେ ଖିଆପିଆ କଲୁ ବିରିୟାନୀ ଖାଇଥିଲୁ
ଆଚ୍ଛା ଯ ନା
ହୁଁ ଗାଧେଇଲା ବେଳେ ସମୁଦ୍ରରେ ବହୁତ ମଜା ଆସେ ନା ସେଥିପାଇଁ
ଆଁ ହଁ ହଁ ଜୀବନରେ କିଛି ନାହିଁ ବୁଲାବୁଲି କରିବା ଦରକାର
ହଁ
ଆଉ ମୁଁ ଶୁଣିବାକୁ ପାଇଥିଲି ତମ ଦେହ ଖରାପ ହେଇଯାଇଥିଲା
ହଁ ଦେହ ଟିକେ ଖରାପ ହେଇଥିଲା ପାରାଦୀପ ଠୁ ଆମର ହେଇଯାଉଛି ଚି ଲବେ କିଲୋମିଟର ଭଳିଆ ଯିବା ଆସିବା ଶହେ ଅଶୀ କିଲୋମିଟର ହେଇଗଲା ତ ଗାଡ଼ି ଚଲେଇକି ଯିବା ଟିକେ ମୁସ୍କିଲ୍ ହେଇଗଲା ବଡ଼ି ଆଡ଼ଜଷ୍ଟମେଣ୍ଟ କରି ପିଲାନି ସେଥିପାଇଁ ଟିକେ ଦେହ ଖରାପ ହେଇଯାଇଥିଲା ତାପରେ ମେଡ଼ିସିନ ଖାଇକି ଭଲ ହେଇଗଲା।
ଆଚ୍ଚ୍ଛା ଏବେ ଭଲ ଅଛନ୍ତି ତ
ହଁ ହଁ ହଁ ଏବେ ଭଲ ଅଛି
ଆଉ କୁଆଡେ ବୁଲିବାର ପ୍ଲାନିଂ ନାଇଁ
ଏବେ ନାହିଁ ରଜ ସରିଲା ତାପରେ ଗାଁରେ ଟୁର୍ଣ୍ଣାମେଣ୍ଟ ବି ହେଉଥିଲା ଆମ ଗାଁରେ ପ୍ରିମିୟର ଲିଗ୍ ଗୋଟେ ହେଉଥିଲା ସେଇଠି ତା ପରେ ଖେଳ ଖେଳ ହେଲା ଭଲ ମଜାମସ୍ତି ହେଲା ଏମିତି ତିନିଟା ଟିମ୍ ହେଇଥିଲା ଆମର ଆମେ ଖେଳିଲୁ ଆମ ଟିମ୍ ୱିନର୍ ହେଲା। ଏମିତି ଆଉ
ଆଉ ମିଠା କାଇଁ?
ମିଠା ଦିଆ ହବ ଆଇଲେ?
ଜିତିଗଲେ ଏତେ ଦିନ ହେଇଗଲାଣି ଆଉ କିଛି ମିଠା ଫିଠା କିଛି ନାହିଁ।
ଦିଆ ହବ ଆପଣ ଆସିଲେ ଗାଁକୁ ଦିଆ ହବ ଆଉ
ଆଜ୍ଞା ଠିକ ଅଛି ତାହେଲେ ଆଉ ସବୁ କଣ ଖବର?
ଖବର ସବୁ ଜବର।
ହୁଁ। ଆଉ କିଏ ଖାଇବେ କେତେବେଳେ କି ସକାଳ ଜଳଖିଆ?
ହେଇନି ମା ଆସିଲେ ଦବ କରିକି ଆଉ ଖାଇବା ଆଉ
ଓ ରୋଷେଇ ରୋଷେଇ ତାହେଲେ ହେଇନି?
ନାଇଁ।
ନା ଆମର ପ୍ରସ୍ତୁତ ହେଇକି ଅଛି ଖାଲି ଆମେ ବ୍ରସ୍ କଲେ ଖାଇବୁ?
ହୁଁ।
ତୁମର ଆଜି ଜଳଖିଆରେ ଅଛି ରୁଟି ଆଉ ମଟର ଆଳୁ ତରକାରୀ।
ହଁ। ହଁ, ଆମର ସେ ମାଆ କଣ କହୁଥିଲେ ବନେଇବେ ପୋଟଳ ଭଜା ଆଉ ରୁଟି ଆଉ।
ଅଟାଟା ମୁଁ ଚକଟି ଦେଇଥିଲି। ତାପରେ, ମୋ ମା ଆସିକି ତାକୁ ବନେଇ ଦେଇଥିଲେ। ଆଉ ମଟର ତ ଭେଦା ମଟର ତ ଭେଦା ହେଇକି ଥିଲା। ତାପରେ ତାକୁ ତାକୁ ଟିକେ ସିଝେଇ ଦେଇକି, ତା ମସଲା ଦେଇ ଦେଇଥିଲୁ ଆଉ।
ଭଲ ଆଉ ତମର ଜଲ୍ଦି ହୋଇଇଗଲାଣି। ତାହେଲେ ବ୍ରେକଫାଷ୍ଟ।
ହଁ, ଖାଇବାକୁ ତ ପଡିବ ନା। ଭୋକ ବି ଲାଗୁଛି ସକାଳୁ ସକାଳୁ।
ଭଲ ଟାଇମ୍ ବି ହେଲାଣି ନା ସାଢ଼େ ସାତଟା ହେଇଗଲାଣି ଅଲରେଡି।
ହଁ, ଟାଇମ ବି ବହୁତ ଜଲଦି ପଳଉଛି ନା। ଆଉ ଗରମ କେମିତି ତମ ସେପଟେ?
ଗରମ ଏବେ ବର୍ଷା ସିଜନ ଚାଲିଛି। କିନ୍ତୁ, ବର୍ଷାର ଦେଖା ନାହିଁ। କିନ୍ତୁ, ପ୍ରବଳ ଖରା ହଉଛି ଏପଟେ। ଟେମ୍ପରେଚର୍ ପୂରା ଷତଚାଳିଶ ଡିଗ୍ରୀ ଭଳିଆ ହେଇଯାଉଛି। ଖରାବେଳେ ଶୋଇବା ପାଇଁ ଅସୁବିଧା ହେଉଛି ଆଉ।
ଆମ ଏପଟେ ବି ବହୁତ ଗୁଳୁ ଗୁଳି ହଉଛି। ବହୁତ ଗରମ ହଉଛି। ଶୋଇବାକୁ ଭାରି କଷ ଟ ହଉଛି। କିଛି କରିବାକୁ ବି ଇଚ୍ଛା ହଉନି। ମନ ଲାଗୁନି କୋଉଥିରେ? ଗରମ ହେତୁ ମନ ବି ଲାଗିବନି। ନାଇଁ, ନାଇଁ ଆମ ଘରେ ଏସି ନାହିଁ। ଆପଣଙ୍କ ଘରେ?
ହଁ, ଆମ ଘରେ ଅଛି। ଏ ସି କିନ୍ତୁ ଭୋଲ୍ଟେଜ୍ ପାଉନି।
ଆଛା। ସମସ୍ତେ ଏସିି ୟୁଜ କଲେ ଭୋଲଟେଜ କେମିତି ପାଇବ?
ହଁ, ସେଇଟା ବି ଠିକ କଥା। ଗାଁ ରେ ପ୍ରାୟ ବହୁତ ଲୋକ ଏସି ୟୁଜ୍ କରୁଛନ୍ତି। ସେଥିପାଇଁ, ଭୋଲ୍ଟେଜ୍ ଭଲସେ ଆସୁନି।
ହଁ, ଗରମ ପାଇଁ ତ ପ୍ରାୟ ଲୋକ ଏସିି ହିଁ ୟୁଜ କରୁଛନ୍ତି।
ଆପଣ କଣ ପାଇଁ ଏ ସି ଲଗେଇନାହାନ୍ତି ଘରେ?
ଆମର ପଇସାର ଟିକେ ସମସ୍ୟା ଅଛି ତ ସେଥିଲାଗି ଆମେ ଲଗେଇନୁ। ବହୁତ ଜଲଦି କିନ୍ତୁ ଆମେ ଲଗେଇଦବୁ।
ଓହୋ।
ତାପରେ ଏସି ବି ଲଗେଇଲେ। ବହୁତ ବି ପାୱାର ଟାଣିବ ନା। ଇଲେକ୍ଟ୍ରିକ ବିଲ୍ ବି ବହୁତ ଆସିବ।
ହ
ତ ସବୁ ଆଡକୁ ବି ଦେଖିବାକୁ ପଡିବ ନା।
ହଁ, ସେଇଟା ବି ଠିକ୍ କଥା। ସବୁଆଡ଼ୁ ଦେଖି ଚାହିଁ କାମ କରିବା ପାଇଁ ପଡ଼ିବ।
ହଁ, ଆଉ କୁଆଡେ ପଢିବା ପାଇଁ ଗଲଣି ନା ନାହିଁ?
ହଁ, ଏବେ ପ୍ଲାନିଂ କରୁଛି ହାଇଦ୍ରାବାଦ ଯିବା ପାଇଁ। କିଛି ହାୟାର୍ ଷ୍ଟଡ଼ିଜ କରିବା ପାଇଁ।
ଆଛା। ଆପଣ ଓଡିଆରେ ବି କହିପାରନ୍ତି।
ହୁଁ ଆଜ୍ଞା।
ଟିକେ ଚେଷ୍ଟା କରନ୍ତୁ ଓଡିଆରେ କହିବାକୁ।
ଆଜ୍ଞା।
ଓଡିଆରେ କହିଲେ ଟିକେ ଭଲ ହୁଅନ୍ତା ଆଚ୍ଛା କୁହନ୍ତୁ।
ଓ ହୁଁ ପଢିବା ପାଇଁ ହାଇଦ୍ରାବାଦ ଯିବାର ଅଛି ଆଉ।
ଆଜ୍ଞା ଠିକ ଅଛି। ଏମିତି ହିଁ କୁହାଯିବା ଉଚିତ୍। ଆଉ କଣ ଖବର କୁହନ୍ତୁ।
ଆଉ ଖବର ସବୁ ଭଲ।
ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ଆପଣଙ୍କର?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
। ଅ ହ ଆସୁ ନାହାନ୍ତି କେବେ ବୁଲିବା ପାଇଁ ଆମ ଗାମ ଗ୍ରାମ ଆଡ଼େ।
ଦେଖିବା କେବେ ଯିବା ଆଉ।
ଆଜ୍ଞା ଆସିଲେ ମନେକରି ମିଠା ଦେବି ଖାଇବା ପାଇଁ।
ମିଠା।
ଆଜ୍ଞା।
ରଖିଛନ୍ତି ତ।
ନାଇଁ ରଖିଲେ ତ ପଚିଯିବ ନା ପଚା ମିଠା ଖାଇବେ ଯଦି କୁହନ୍ତୁ ମୁଁ ରଖି ଦେଇଥିବି ପଚା ମିଠା ଖାଇବେ।
ହଉ ମୁଁ ଏବେ ରଖୁଛି କଲ୍।
ହଉ।